ହଁ କଣ କରୁଛ।
ଏଇ ଶିବା ନଟ ଫ୍ଲୋମର କଣ ଆସିଲା।
ହଁ ହଁ ଚଳିବୁ ଆଉ କେମତି ଅଛ?
ବହୁତ ଭଲ ତମେ କେମତି ଅଛ।
ମୁଁ ତ ସେମିତି ଅଛି ଆଉ
ସେମିତି ମାନେ କେମିତି
ଦୁଃଖରେ
କାହିଁକି
ତମେ ଏତେଦିନ ହେଲା କଥା ହେଇ ନଥିଲ ତ ଏଥି ପାଇଁ ଆଉ ତମେ କେମିତି ଅଛ
ମୁଁ ଭଲରେ
ଜାଣିଥିଲି ତୁମେ ଏକଥା କହିବ
ମାନେ
ଜାଣିଥିଲି ବା ମୁଁ ଦୁଃଖରେ ଅଛି ମାନେ ତମେ ଭଲ କହିବ ଭଲରେ ରହିଥିବ
ହ
ଆଉ ଆଜିିକ ର ଖାଇବା ସରିଲାଣି
ହୁଁ ସରିଲାଣି ତମର ସରିଲାଣି
ନା ମୋର ରୁଟି ହଉଛି ଆଜି ମୁଁ ନିଜେ ରୋଷେଇ କରୁଛି ତ।
ରଟି ଆଉ
ଆଜ୍ଞା
ରୁଟି ଆଉ କଣ
ଆଜି ମୁଁ ନିଜେ ହାତରେ ଭେଣ୍ଡି ଭଜା କରିଛି।
ଓହୋ ରୁଟି ସହ ଭେଣ୍ଡି ଭଜା ହ ଖାଇଜାଅ
ଭେଣ୍ଡି ଭଜାର ପ୍ରୋସେସ ଶୁଣିବ ତମକୁ ଭେଣ୍ଡି ଭଜା ଭଲ ଲାଗେନି।
ଚଳିବ ବଟ ର ରୁଟି ସାଙ୍ଗରେ ଖାଇବାକୁ ଭଲ ଲାଗେନି।
ଆଉ ଭେଣ୍ଡି କଉଥିରେ ତାହେଲେ ଖାଆନ୍ତି
ଭାତ ଡାଲି
ହଁ ସେଇଟା ଠିକ କଥା କିନ୍ତୁ ଭେଣ୍ଡି ସର୍ଟକଟ ରେ ହେଇଯାଏ ନା
ହଁ ଯେ ଭେଣ୍ଡି ଗୋଟେ ମାନେ ଆ ଏମିତି କରିବ ରୁଟି ସାଙ୍ଗରେ ଖାଇଏ ଏମିତି ସମସ୍ତଙ୍କୁ ଭଲ ଲାଗନି
ରୁଟି ସ ଆଳୁ ପକେଇଛି ନା ଖାଲି ଥୋଡ଼ି ଇଏ
କଁ
ମୁଁ ତମକୁ ଗୋଟେ ପ୍ରୋସେସ କହୁଛି ସେଇଥିରେ କରିବ ହେଲା। ଦେଖିବ କେତେ ବଢିଆ ଲାଗେ ରୁଟି ସାଙ୍ଗରେ
ଓହୋ ହଉ ତାହେଲେ କ ମୁଁ ଶୁଣି
ହଁ ମୁଁ ତମକୁ ଫ୍ୟୁଚରରେ ଖୁଆଇଦେବିନି ନିଜ ହାତରେ ଶୁଣ ଫାଷ୍ଟ ଭେଣ୍ଡି କୁ ଭଲ ଭାବରେ ଧୋଇଦବା ହେଲା।
ହୁଁ
ତାପରେ ତାକୁ ତା ଧୋଇକି ତାକୁ ଗୋଟେ ରଖିଦବା ଯେମିତି ତା ପାଣି ଗୁଡା ସବୁ ନିଗିଡି ଯିବ। ବୁଝିପାରିଲ
ହୁଁ
ତାପରେ ଭେଣ୍ଡି ର ମୁଣ୍ଡ ଆଉ ତଳ ଅଂଶ କାଟି କାଟି କାଟିଦବା ତାପରେ ଲମ୍ବା ଲମ୍ବା ହଉ କି ଗୋଲ ଗୋଲ ହଉ ତମ ଇଚ୍ଛା ଅନୁସାରେ କାଟିବା। ହେଲା କାଟି ସାରିଲା ପରେ ସେଥିରେ ଭେଣ୍ଡିରେ ହଳଦୀ ଲୁଣ ଲଙ୍କାଗୁଣ୍ଡ ମିଶେଇବା ମିଶେଇଦଉ ଗୋଳିେଇ ଦବା ତାପରେ କଡେଇରେ ଯଦି ତମେ ରିଫାଇନ ତେଲ ଭଲ ଲାଗେ ତାହେଲେ ରିଫାଇନ ତେଲ ଯଦି ତମକୁ ସୋରିଷ ତେଲ ଭଲ ଲାଗେ। ସୋରିଷ ତେଲକୁ ଗରମ କରିବା ହେଲା ମୁଁ ସୋରିଷ ତେଲ ୟୁଜ କରିଥିଲି। ସୋରିଷ ତେଲ। କୁ ଗରମ କରିକି ସେଥିରେ ଭେଣ୍ଡି ପକେଇଦବା ଆଉ ମିଡିୟମ ଫ୍ଲେମ ରେ ତାକୁ। ଭାଜିବା। ତାପରେ ଭେଣ୍ଡି କୁ ଭାଜି ଚାଲିବା ଆଉ। ତାପରେ ଯେତେବେଳେ ସେଇଟା ଗୋଲଡେନ ରଙ୍ଗର ହେଇଯିବ ସେଥିରେ ଜିରା ଗୁଣ୍ଡ ଟିକେ। ଏଁ ପକେଇଦବା ୟା ଫିର୍ ମ୍ୟାଗି ମସଲା ହଉ ଯାହାବି। ପକେଇଦବା ଦେନ ରେଡି ଏଇଟା ହେଲା ତମର ଭେଣ୍ଡି। ଭୁଜା।
ତମେ କେମିତି କର ଆଉ ଆଉ ଆଉ ଝିଅ ମାନ ମୁଁ ଦେଖିଛି ପ୍ରାୟ। ଭେଣ୍ଡିକୁ ସିଝେଇ ଦିଅନ୍ତି ତାକୁ ସବୁ ଜହ୍ନି ଫନି ସବୁ ଏମିତି ଚକଡିକି।
ମୁଁ ଏମିତି କରେନି ମୁଁ ତମେ ଯେମତି ପ୍ରୋସେସ ରେ କହିଲ ସେମିତି ହିଁ ପ୍ରୋସେସ ରେ କରେ।
ହଁ ତମ ଦେଖିନ ଏମିତି କରନ୍ତି କି ନାଇ ଭେଣ୍ଡି ଜହ୍ନି ସବୁ ଲେମ୍ବୁ ଲେମ୍ବୁ ପକେଇ କି ଚ
ତାକୁ ସିଝାନ୍ତିନି ତାକୁ ଟିକେ ପୋଡି ଦିଅନ୍ତି ବାସ୍।
ମୁଁ ସେଟା ସିଝେଇବା କହିଦେଲି ପୋଡି ଦିଅନ୍ତି।
ହଁ ଟିକେ ପୋଡିକିରି ତାକୁ ଚକଟି କିରି ଖାଆନ୍ତି।
ଉଁ ହୁଁ ହୁଁ ଠିକ୍ ଠିକ୍ ଠିକ୍। ଆଉ ତମର ଆଜି କଣ ରୋଷେଇ ହେଇଥିଲା କଣ ଖାଇଲ ତମେ ରାତିରେ।
ମାଛ।
ଉଁ ହୁଁ ମାଛ କିଏ ତମେ କରିଥିଲ ନା ବୋଉ ରୋଷେଇ କରିଥିଲେ। ଖୁଡି ରୋଷେଇ କରିଥିଲେ ତାହେଲେ ତମକୁ ତ କିଛି ଆସୁନଥିବ।
ନା ବା।
ଉଁ ହୁଁ।
ଆଉ ସ୍ୱପ୍ନ ଦେଖୁଛି ଯୋଉଠି ବି ଯାହାକୁ ବାହହେବି ତାକୁ
ଯା ହଉ ମୁଁ ଭଲ ରୋଷେଇ କରି ଜାଣିଛ ନା ନାଇଁ।
ବଢିଆ ଆଉ ତୁମେ ବି ରୁଷେଇ କରିବ ଆଉ।
ମୁଁ ଯେତେବେଳେ ଏ ରୁମ ରେ ରହୁଥିଲି ସେତେବେଳେ ସବୁ ରୋଷେଇ ନିଜେ କରୁଥିଲି।
ଉଁ ହୁଁ। ସ୍ତ୍ରୀ ବସିକି ଖାଇବ ତମେ ଖୁଆଇବ ଆଉ କଣ ଅଛି।
ହଁ।
ହୁଁ। ସୁଖ ସୁବିଧାରେ ଦିନ କଟିଯିବ ଆଉ।
ଏବେ ତ ସୁଖ ସୁବିଧାରେ କଟୁନି ଆଗ କଥା କିଏ ଦେଖିଛି ଆଜି ଜୀବନ କାଲି କିି ନାହିଁ।
ସୁଖରେ ରୁହ ଶାନ୍ତିରେ ରୁହ ଭଲରେ ରୁହ।
ସୁଖରେ ଭଲରେ କୁଆଡୁ ରହିବି ଦି ମାସ ହବ ତ ଦୁଖରେ ରହୁଛି।
କାଇଁ।
ଏଇ ତିନି ଦିନ ହେଲା ଖୁସି ଟିକେ ଲାଗୁଛି।
ତିନି ଦିନ ହେଲା ତିନି ଦିନରେ କଣ ହେଇଛି କି।
ହଁ ହେଇଛି କିଛି ଆଉ ମତେ ଗୋଟେ ଫେରି ଯାଇ ଫେରି ଫେରି କଣ ହଜି ଯାଇଥିବା ସୁନା ଗୋଟେ ପାଇଛି ମୁଁ ଆଉ।
ଆଁ ଦି ମାସ ହେଲା କଣ ସୁନା ହଯି ଯାଇଥିଲା।
ହଁ ସିଧା ହଜି ଯାଇ ନଥିଲା ମୁଁ ହଜେଇ ଦେଇଥିଲି। କେୟାରଲେସ୍ ହେଇ କିି।
ପାଇନି। ପାଇବା ପାଇଁ ଚେଷ୍ଟା କରୁଚି।
ଓହୋ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ସମସ୍ତେ ଭଲ ଅଛନ୍ତି।
ଏଇ ଯୋଉ ଗ ଆମ ଘରେ ବି ସେମିତି ମମି ତ ଆଜି ଆସିଲା। ଆଉ ଘର କାମ ଚବିଶ ପଚିଶ ରେ ଷ୍ଟାର୍ଟ ହବ। ତ କାଲିକି ପରଦିନ ପୁରୀ ଯିବାକୁ ପଡିବ।
କଣ ପାଇଁ?
ସେ ଯିଏ ପୂଜା କରିବ ସେ କିଛିଟା ଲିଷ୍ଟ ଦେଇଚି। ସେ ପୁରୀରୁ ସେଗୁଡା ଆସିବ। ବାକି ତ ଯୋଉ ପୂଜା ଜିନିଷ ଗୁଡା ଏଠୁ କିଣା ହେଇଚି। ଆ ସେଇ କଥା କହୁଚି ପା ପୂଜା ଜିନିଷ ସବୁ କିଣା ହେଇଯାଇଚି। କିନ୍ତୁ ସେ ପୁରୀରୁ କଣ କଣ ଦି ତିନିଟା ପୁରୀରୁୁ ମନ୍ଦିର ରୁ କଣ ଗୋଟେ ଆସିବ। ଆଉ ବାହାରୁ ନରେନ୍ଦ୍ର ପୋଖରୀ
ହଁ ଘର କାମ ହବ ନା ପୁରୀ ମନ୍ଦିରରୁ ହିଁ ଆସିବ ପ ପତାକା ଟା ଆସିବ ଆଉ କଣ ହଁ ଆସିବ।
ହଁ ଆଉ କଣ କି କାଠ ବାଠ ସେଗୁଡା ସବୁ ଆସିବ। ତ ଯିବାକୁ ପଡିବ ଆଉ।
କିଏ ଯିବ?
ମମିର ମୋର ଯିବୁ ଆଉ।
ଓ ହୋ।
ବାପା ଆଉ ଏବେ ଆସିବେନି। ବାପା ଯାଇକି ତେଇଶ ତାରିଖ ଆଡକୁ ଆସିବେ ଆଉ।
ଆଉ କାମ ଷ୍ଟାର୍ଟ କେବେ ହବ ଚବିଶ ପଚିଶ?
ଚବିଶ ଅ ଚ ଚବିଶ ରେ କି ପଚିଶ ପଚିଶ ରେ ପୂଜା। ପୂଜା ହେଲା ପରେ ଛବିଶ ସତେଇଶ ରୁ କାମ ପୁରା ଷ୍ଟାର୍ଟ ହେଇଯାଇଥବ ଆଉ।
ଓହ। ହଁ ହଁ ସେମିତି ଲାଗେ ମନ୍ଦିରର କିଛି ଜିନିଷ ଲାଗେ।
ହଁ।
ହୁଁ ହୁଁ। ତ ଆପଣଙ୍କ ଘର ଟା ତମ ମାନେ ତମ ପାଇଁ ହିଁ ତିଆରି ହଉଚି?
ନା ନା ମୋ ପାଇଁ ତିଆରି ହଉନି।
ଆଉ?
ସେ ବାପା ମମି ବି ରହିବେ।
ଆରେ ସେମାନଙ୍କର ଥୁଡି ଆଉ ବୟସ ଅଛି।
ବୟସ ନାଇଁ ପଡି ରହୁଚି। ତାଙ୍କ ପାଇଁ ଘର କରନ୍ତି ନା ଆଉ ରିଟାୟାର୍ଡ ହେଇକି ଘରେ ରହିବେ ବୋଲି।
କ ମାନେ କହିଲି ବା ମାନେ ଯଉ ତମେ ଯେମିତି କହିଲନି କି ମାନେ ଆଜି ଜୀବନ କାଲି କି ନାହିଁ ବୋଲି ସେମିତି। ସିକ୍ସଟି ହେଇଗଲାଣି ତ ସେମାନେ ଆଉ ଦୁନିଆରେ କେତେ ଦିନର ଅତିଥି ବହୁତ କମ। ତ ତମ ପାଇଁ ବନିଚି ନା?
ଭଲ କଥା ତ ଭଲ କଥା ତାହେଲେ ଆଉ।
କଣ ଭଲ କଥା ତାହେଲେ। ସେମାନେ ନା ନା ସେମାନେ ଆଜି ଯାଇ ଘର କରିବା କଥା କେବେ ଚିନ୍ତା କରୁନଥିଲେ। କଣ ପାଇଁ ଏବେ ଚିନ୍ତା କଲେ ଘର କରିବା କଥା।
ହଁ ଠିକ କଥା ମୋ ପାଇଁ।
ତାଙ୍କର ଯଦି ଗୋଟେ ଝିଅ ଥାନ୍ତା ସେମାନେ ଚାହିବେନା ହଁ ଝିଅ ବାହା ହେଇଗଲା ପରେ ଆମେ ଯୋଉଠି ନାଇ ସେଠି ରହିଯିବା।
ହଁ ଠିକ।
ଯେହେତୁ ପୁଅ ଅଛି ତ ଘର କରିବାକୁ ପଡିବ।
ହଁ।
ହଁ।
ଆଜି ଜାଣିଛ କଣ ହେଲା ମୁଁ ଆଜି ଯେତେବେଳେ ଆସୁଥିଲି ଗାଡିରେ ମୁଁ ଗୋଟେ ଜାଗାରୁ ରିଟର୍ଣ କରୁଥିଲି।
ହଁ।
ଗୋଟେ ବୁଢା ଲୋକଟେ ମାନେ ବୋଧେ ଖରା ଜୋରେ ହେଇଛି। ପୁରା ଭିଅସ ହେଇଗଲା ସଡନ ପୁରା ତଳେ ପଡିଗଲା। ସ ହଁ ଖରାବେଳେ ଦିଟା ସାଢେ ଦିଟା ହେଇଥିବ। ତ ମୁଁ ସେଠୁ ଯେତେବେଳେ ଆସିଲା ପରେ ସେ ସଡ଼ନ ବେହସ ହେଇଗଲେ, ମୁଁ ସେଠୁ ତାଙ୍କ ପାଖକୁ ଗଲି ଆଉ ତିନି ଚାରି ଜଣ ତାଙ୍କୁ ଘେରି ଗଲେ। ତୁ ତାଙ୍କ ନିଶ୍ଵାସ ନେଇ ପାରିବ ତାଙ୍କୁ ସବୁ ସାଇଡ କରିଲେ ଏଠୁ ପାଣି ଟିକେ ଛିଞ୍ଚା ହେଲା। ତାପରେ ସେ ମଉସା ଉଠିଲେ ତାଙ୍କୁ ଏଠୁ ଟାଟା ଗ୍ଲୁକୋ ଗୋଟେ ଦେଲି। ସେ ପିଇଲେ।
ଓ ହୋ। ତା ପରେ ପୁଣି ତାଙ୍କ ଘର କୁ କେମିତି ଗଲେ? ନିଜେ ନିଜେ ପଳେଇଲା ନା ପୁଣି ତାଙ୍କ କିଏ ତାଙ୍କୁ ଘରକୁ ନେବାପାଇଁ
ନା ନା ସେ କାହାକୁ ଫୋନ କଲେ, ସେ ଆସିକି ତାଙ୍କୁ ନେଲେ।
ହଁ।
ତାଙ୍କ ଘର ସେଇ ଏଠୁ ଦି କିଲୋମିଟର ଖଣ୍ଡେ ହବ।
ଓହ ହଉଥା
ଆଉ ତମର ଆଜି ଦିନ କେମିତି କଟିଲା?
କାମ କାମ କାମ କାମରେ।
ଖାଲି କାମ କାମ କାମରେ ଆସିଲା ବେଳେ ବି କଣ କାମ କରି କରି ଆସିଲ?
ନା ତ
ଆସିଲା ବେଳେ ତ କିଛି ଭଲ ଲାଗିଥିବ ନା।
ଭଲ ଲାଗିଥିବ ମାନେ?
ମାନେ ଯେତେବେଳେ କାମ ସାରିକି ଆସିଲ ସେତେବେଳେ ବି ତ କିଛି ଖୁସି ଥିବ ନା ମନରେ। ନା ସେଇଟା ନୁହେଁ ଆଉ କିଛି ଖୁସି ନଥିଲା।
ଆଉ କିଛି ଖୁସି ମାନେ!
ତମେ ଆଜି ଯେତେବେଳେ ଅଫିସ ସାରିକି ଘରକୁ ଗଲ, ଆଉ କିଛି ଖୁସି ନଥିଲା?
ହଁ ହଁ ହଁ ହଁ କେହି ଜଣେ ମତେ ଛାଡିବା ପାଇଁ ଆସିଥିଲେ।
ହଁ ସେଇଟା ଖୁସି ନଥିଲା ବୋଧେ ଭୁଲି ଯାଇଥିଲ।
ସେଇଟା ତ ଆଇଜ ୟୁଜାଲ କଥା ଆଗରୁ ସେ ମୋତେ ଛାଡିବାକୁ ବି ଆସନ୍ତି।
ନା ନା ତମ କୋଶ୍ଚିନ ଟା ବୁଝିପାରିଲନି ସେଟା ଖୁସି କଥା ନଥିଲା।
ହଁ ଥେଲା।
ହଉ ଆଜି ତ ସମୟ ହେଇଯାଇଛି ନେକ୍ସଟ କଲରେ ଆମେ କଥା ହବା।
ବାଏ
ଟାଟା